ହାଲୋ। ହାଲୋ। ଆଜ୍ଞା ନମସ୍କାର।
ନମସ୍କାର କୁହନ୍ତୁ।
ଆଜ୍ଞା କଣ କ କଣ କରୁଚନ୍ତି କି?
ଏଇ ଶୋଇବାକୁ ଯାଉଚି ଆ।
ଆଜ୍ଞା ଆଜ୍ଞା ଆଉ ଆଜ୍ଞା ଆଉ ଆଉ ଆପଣ ଖାଇଥିଲେ ଏବେ କଣ? ହ
ହାଲୋ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା।
ଆଁ କୁହନ୍ତୁ।
ଆପଣ କଣ ଖାଇଥିଲେ କଣ ଏବେ ଖାଏ ଆଜ୍ଞା ମୁଁ ଖାଇଥିଲି ଭାତ ଡାଲି।
ହ ଅହୋ ଆଉ ମୁଁ ବୁଟ ଯାଇ ତରକାରୀ ରୁଟି ହଁ।
ଆଜ୍ଞା ଆପଣଙ୍କ ଘର କୋଉଠି ଆଜ୍ଞା?
ଏ ଘରକୁୁ କହିହବ ଘରେ ସେଇଟା ପଚାରନ୍ତିିନି ଅଛି ଆପଣଙ୍କ ଭଲ ମାନେ ଦେଖଣୀୟ ପୂଜା ପର୍ବ ଏସବୁ ବିଷୟରେ କୁହନ୍ତୁ ବିଷୟରେ କୁହନ୍ତୁ।
ଓହୋ ହଉ ହଉ ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ଆପଣଙ୍କ ଗାଁରେ ଗାଁରେ କଣ ଚାଷ ବାସ ଅଛି?
ଆଜ୍ଞା ଆମର ଚାଷ ବାସ ଅଛି ଆଜ୍ଞା ସବୁ ଅଛି ଆଜ୍ଞା। ଯୋଉ ଲାଗେ ଆଜ୍ଞା ଧାନ ଧାନ ବିରି ମୁଗ। ଆଉ ବାଇଗଣ ବାଇଗଣ ବାଇଗଣ ଆଉ ଇଏ ଭେଣ୍ଡି। ଜହ୍ନି ସବୁ ଫସଲ ହୁଏ ଆଜ୍ଞା।
ଆଉ ବାଦାମ?
ଆଜ୍ଞା।
ବାଦାମ ବି ହୁଏ।
ଆଜ୍ଞ ଆଜ୍ଞା ସବ ହୁଏ ଆଜ୍ଞା।
ଓହୋ ନଈକୂଳ ବୋଧେ?
ଆଜ୍ଞା ଆଜ୍ଞା।
ଆଉ ଗାଁରେ ଗାଁରେ କଣ ସବୁ ଭଲ ଅଛି। ମାନେ ଉ ମନ୍ଦିର ଠାକୁର?
ଆଜ୍ଞା ଆମ ବାଙ୍କତରେ ଗୋଟେ ମାଆଙ୍କ ମନ୍ଦିର ଅଛି। ଠାକୁରାଣୀଙ୍କ ମାଙ୍କ ମନ୍ଦିର ମନ୍ଦିର ଆଉ ଗୋଟେ ମଣ୍ଡପ ଅଛି ଆଉ ଗୋଟେ ଅଛି ଶିବ ମନ୍ଦିର ଅଛି ଶନି ମନ୍ଦିର ଅଛି। ଆଉ ଖେଳ ଗୋଟେ ବଡ ହାଇସ୍କୁଲ ବଡ ହାଇସ୍କୁଲଟେ ଅଛି ତ
ହୁଁ ହୁଁ।
ଆମ ଗାଁ ପଡିଆ ବି ଅଛି ଖେଳିବା ପାଇଁ। ବଡ ଇଏଟା ପଡିଆଟା ଅଛି ଆଜ୍ଞା ଆଜ୍ଞା। ଆଜ୍ଞା ଆପଣଙ୍କ ଆପଣଙ୍କର କଣ କଣ ଅଛି ପାଖରେ।
ଆ ଆମ ଗାଁରେ ସେମିତି ସବୁ ଠାକୁର ଅଛନ୍ତି। ମା ହେଙ୍ଗୁଳାଙ୍କ ଯଜ୍ଞ ଭଲ ଯାକ ଜମକରେ ହୁଏ। ଆଉ ଆମ ଗାଁରେ ଯାତ୍ରା ବି ହୁଏ।
ଆଜ୍ଞା ଆଜ୍ଞା।
ଏସବୁ ସବୁ ପ୍ରକାର ଚାଷ ହୁଏ ଆମ ଗାଁରେ। ବାଦମ ଚାଷ ବି ହୁଏ ବଡ ଜୋରେ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହଁ ଘରେ ସବୁ କିଏ କିଏ ଅଛନ୍ତି?
ବାପା ଦି ଭାଇ ବୋଉ ଜେଜେମା ଦାଦା।
ହଁ ଆଉ?
ଆପଣ ବା ଆପଣ ଘରେ ଯ ଆପଣ ଘରେ କିଏ କିଏ ଅଛନ୍ତି ସବୁ?
ହଁ ଆମର ମୋର ଛୁଆ ଦି ଜଣ ପୁ ପୁଅ ଟେ ଝିଅ ଟେ। ଆଉ ମୋ ସ୍ୱାମୀ ମୋ ଶାଶୁ ଅପ ଏମିତିି ଭାଇ ଦି ଭଉଣୀ ସ୍ୱାମୀ ଚାକିରୀ କରୁଛନ୍ତି ଚାକିରୀ କରୁଛନ୍ତି ପ୍ଲାଣ୍ଟରେ।
ବହୁତ ଭଲ।
ହୁଁ ଏଇ ସବୁ ଆଉ ଆଉ ସବୁ ଗାଁରେ କଣ ଭଲ କୋଉ ଠାକୁର ଭଲ ପର୍ବ ତୋମ ଗାଁରେ ଅଛି? ତୋମେ ରଜ କେମିତି ପାଳିଲ
ଆଜ୍ଞା, ଆଜ୍ଞା, ଆମ ମାତା ମୋ ଠାକୁରାଣୀ ମା ମାଙ୍କ ମନ୍ଦିର। ମା ବଡ ଆଜ୍ଞା ଆ, ଆଉ ତ ଆଉ ରଜ ତ କଟେଇଚ ତା ବୁଲା ନାଇଁ ଗାଡି ଫାଡି ନଥିଲା ବୋଲି ଯାଉ। ବସିଲି ଖାଲି ଘରଠି ଆଉ। ଯୋଉଟା ଆଜ୍ଞ, ଆଜ୍ଞା।
ହଁ ଆଉ
ଆଉ।
କଣ ପ- ପଛାରିବି? ନା ଏଇ ସବୁ ପଚାରିଲ କଥା ଆଉ, ଆଉ
ଆଜ୍ଞା ବହୁତ ଭଲରେ କଟିଲା।
ଆଜ୍ଞା। ଶଗୁନି ଆଜ୍ଞା। ହାଲୋ। ଆଜ୍ଞା, ଆଜ୍ଞା, ତ ବହୁତ ଖୁସି ଲାଗୁଛି ଆପଣଙ୍କ ସହିତ କଥା ହେଇ। ତ ବହୁତ ଭଲ ଲାଗୁଛି। ଆଜ୍ଞା, ଆଜ୍ଞା। ବୁଧବାର ଗଲା ଆଜ୍ଞା। ବହୁତ ଭଲ ଲାଗିଲା, କଥା ତ ବହୁତ ବୋଲୁଛି ଆଜ୍ଞା। ଆଜ୍ଞା, ଆଜ୍ଞା, ସକାଳେ